ହାଲୋ।
ୱାଇ ହେ ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା।
ଭାଇ ଶୁଭସନ୍ଧ୍ୟା କଣ ଖବର?
ଭାଇ ବିନ୍ଦାସ। ବଢିଆ। ପୁସି
ଆପଣ ଆପଣଙ୍କ ପରିବାର କଣ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି ନା ଆମ ଗାଁରେ ଗାଁ ପାଖରେ ଗୋଟେ ମନ୍ଦିର ଶିବଙ୍କର ପ୍ରତିଷ୍ଠା ହୋଉଛି ଯେ ଆଜି ସରିବ ଯାଇଛନ୍ତି ମୁଁ ଏଇନା ଯିବି ଆଉ।
ଉହୁଁ ନା ଭଲ ଯ ଗାଁ ଜୀବନ ଏଇଟା ଭଲ।
ଗାଁ ଯିବ ପା ଯି ଗୋଟେ ସୁବିଧା ହେଲା ଜଳବାୟୁଟା ଭଲ ଅଛି।
ହଁ ବେଶୀ ପ୍ରଦୂଷଣ ନାହିଁ ମାନେ ତମ ପାଣି ବି ପ୍ରଦୂଷିତ ନୁହେଁ ଆଉ ଫୁଣି ଅମ୍ଳଜାନର ଅଧିକ ମିଳେ ବୋହୁତ ଭଲ ମିଳେ ସାହର ଅଞ୍ଚଳରେ କଣ ଅଙ୍ଗାରକାମ୍ଳ ବୋହୁତ ଅଧିକ ଏଠି ଧୂଳି ମଳି ବୋହୁତ ଅଧିକ ଆଉ ପାଣି ଦୂଷିତ ମାନେ ଖାଲି ପାଣି ପିଇ ପାରିବନି ତାକୁ ବିନା ଛାଣିକି ମାନେ ୱାଟର ଫ୍ୟୁ ମାନେ ଇଏ ଛଣା ଇଏ ମାନେ ମେସିନରେ ନ ପକେଇଲେ ତାକୁ ପିଇପାରିବନି ତ ବୋହୁତ ପ୍ରକାର ମାନେ ଗାଁ ମାନେ ସହରରେ ନା ସବୁ କିିଛି କିଣା। ଏଇଟା ଗୋଟେ ବୋହୁତ ଖରାପେ ଆଉ ଖାଲି କୁହନ୍ତି ସିନା ଧୀରେ ଧୀରେ ଲୋକ ଗାଁ ଜୀବନ ବି ଆପଣେଇଲେଣି ଗାଁ ବି ବୋହୁତୁ ଉନ୍ନତି ହେଲାଣି ଗାଁରେ ଆମର ଇଣ୍ଟରନେଟ୍ କନେକ୍ସନ୍ ବି ଆସିଗଲାଣି ବୋହୁତ କିଛି ହେଲାଣି ଆଉ ସହର ଗାଁ ବେଶୀ ଆଉ ଆଗ ନାହିଁ ହଁ କିଛି ସୁବିଧା ଅଛି ଗାଁରେ ସହରରେ ଯେମି ତି ଆମର ମାନେ ମେଡିକାଲ ସୁବିଧା ଅଛ ହସ୍ପି ସୁବିଧା ଅଛି ତାପରେ ବୋହୁତ ମାନେ ପାଠ ପଢ଼ାପଢ଼ି ପାଇଁ ବୋହୁତ ସୁବିଧା ଅଛି କିଛି ଅଛି ଆଉ ସବୁ ପ୍ରକାର ସୁବିଧା ଉଡା ସେଡା ଅ କିଛି ଅଛି କିନ୍ତୁ ବନ୍ଧୁ ତ୍ରାଣ ଗାଁ ବି ଧୀରେ ଧୀରେ ଯେତିକି ଉନ୍ନ ତି କଲାଣି ତମେ ଗାଁରେ ରହିଲେ ବି ସବୁ କିଛି ହବ ଯେମିତି ଗାଁରେ ପ୍ରତି ଗାଁରେ ଆମ ସରକାର ଗୋଟେ ଛୋଟ ହସ୍ପିଟାଲ କଲାଣି ଗାଁରେ ବି ଶିକ୍ଷକମାନେ ବୋହୁତ ମାନେ ଭଲ ଭଲ ମାନେ ଉନ୍ନତ ସ ଅନ୍ୟ ଶିକ୍ଷକ ରହିଲେଣି ଆଉ ମାନେ ଗାଁର ଲୋକ ବି ଆ ଆଗେଇଲେଣି ବଡ଼ ବଡ଼ ଚାକିରି କଲେଣି ତ ଠିକ୍ ଅଛି ଧୀରେ ଧୀରେ ଉନ୍ନତି ହେଉଚି ଗାଁରେ ବି ଆଉ।
ହୁଁ ଆଗକୁ ବି ହବ ଲୋକଙ୍କ ମାନସିକ ଚେଞ୍ଚ ପରିବର୍ତ୍ତନରେ ସବୁକିଛି ହବ।
ହଁ ମୁଖ୍ୟ ସେଇଟା ଲୋକଙ୍କ ମାନସିକତା।
ସବୁ ହେଲା ଲୋକଙ୍କ ମାନସିକତା ଉପରେ ନିର୍ଭର।
ହୁଁ।
ଆଜି କଣ ଖାଇଥିଲ?
ସେଇ ଏମିତି ଭାତ ଡାଲି ତାପରେ ମାନେ ବସେଇଦେଲି ଆଳୁ ଚୋଖା କରିଥିଲି ତାପରେ ଟମାଟୋ ପୋଡ଼ିଥିଲି ମିକ୍ସର ସହିତ ଗୋଳେଇକି ଖାଇଥିଲି ଆଉ ସୋମବାରଟା ଆଜି ନା।
ହନ୍ତା
ସାଧା ଖାଇଲି ଆଉ। ହୁଁ ତମର ତ ଭଲ ମନ୍ଦିର ପ୍ରତିଷ୍ଟା ଚାଲଚି ନୂଆ ନୂଆ ଭଲ ଖାଇବା ଅରୁଆନ୍ନ ଡାଲମା ହୋଉଥୁବ ଖଟା ପାସ
ଆ ସି ନାଦି ନାବିନା ଖ ଖାଉଚି ନା
ନା ଭଲ ମନ୍ଦିର ଭାଇ ମାନେ ପ୍ରତିଷ୍ଠା ଚାଲିଚି ଇଏ ଚାଲିଚି ଆଉ ଆମର ଯୋଉଁ ନ ଇଏ ହବ କଣ କହିଲ ଠାକୁର ଯାଆନ୍ତି ରୁହନ୍ତି ତାଙ୍କ ମାମୁଁ ଘରେ ଜଗନ୍ନାଥଙ୍କର କେତେ ଦିନି ରୁହନ୍ତି?
ମାଉସୀ ଘରେ ନଅ ଦିନି।
ନଅ ଦିନି ଯାକ ଆମ ଗାଁରେ ଖାଇବା ପିଇବା ହବ ତମ ଗାଁରେ?
ହଁ ହବ ପ୍ରତିବର୍ଷ ହୋଉଚି ଏ ବର୍ଷ ହେଇପାରେ।
ଓହୋ ଆଚ୍ଛା କରନ୍ତୁ ଯଦି ଭଲ ହୁଅନ୍ତା।
ହଁ ନିହାତି କଲେ ସମସ୍ତେ ଖାଇବେ କି ଭଲ ନା ଆଉ।
ଗଟେ ବଡ଼ ଆକାର ହବ ଜାଣିବେ ଜଗନ୍ନାଥ ମନ୍ଦିର ପୁ ପୂଜାଟା ପୂଜା ଭଳିଆ ହଉଛି ବୋଲି।
ଆଉ ହଁ କିନ୍ତୁ ମୋ କହିବା କଥା ସେ ଭୋଜି ନଅ ଦିନି କର କିଛି ମନା ନାହିଁ କିନ୍ତୁ ବର୍ଷ ସାରା କେମିତି କଣ ହଉଛି ସେଇଟା ଆ ବୁଝିବା ଦରକାର ନଅ ଦିନି ଖାଇଦେଲେ ଅରୁଆ ନା, ଡାଲମା, ଖ
ସେଇ କଥା ଯୋଉଟା ଲୋକ ବହୁତ ଧ୍ୟାନ ଦଉନାହାନ୍ତି। ଏମତି ବ୍ରାହ୍ମଣ କେମିତି ରହିବ ବ୍ରାହ୍ମଣର କଣ କେମିତି ଅଛି ତାର ବି ଗୋଟେ ପେଟ ପଟଣ ଅଛି କି ନାହିଁ ତାକୁ କେହି ଦେଖୁନାହାନ୍ତି ଲୋକ ଖାଲି ମାନେ ଖାଇବା ଖାଇବା। ଦେବି ନ ଲୋକ ଖାଇବେ ପାଞ୍ଚଶହ ଟଙ୍କା ଖର୍ଚ୍ଚ କରିଦେବି ତ ସେଇଭଳିଆ କରିୁଛନ୍ତି ଯେଉଁଟାକି ମାନେ କେଉଁଟା କେଉଁଠି ଦି ପଟୁ ଦେଖିବା କଥା ମାନେ ଗୋଟେ ପଟ ଦେଖୁଛନ୍ତି ଆଉ ଲୋକ ଜାଣିବେ ମୁଁ ଖାଇବାକୁ ଦେଲି ହେଲେ ବ୍ରାହ୍ମଣ ଭୋଗରେ ମରୁଛି।
କଥା ହଉଛି ସେଇଟା କଣ ଭଗବାନ ଶାନ୍ତି ହେବେ କି ଭଗବାନ ଶାନ୍ତି ହେବେନି ଲୋକ ଦେଖିଲେ କଣ ଅଛି। ଖେଳ ବସ୍ ଏଇ ଗୋଟିଏ।
ସେଇଟା ସତର୍କତା ହେଲେ ଚାଲିଛି ଏଇଭଳିଆ କିଛି ଆମ ହାତରେ ଅଛି କିଛି ନାହିଁ। ଚାହିଁଲେ ବି କିଛି ଆମେ କରିପାରିବୁନି।
ନା ଏଇଟା ପାଖ ଗାଁ ରେ ଗୋଟେ ଯାଠୁ ଉଁ ଉଁ କୁହନ୍ତିନି ଯୁବକ ତେଜିଲେ ଦେଶ ତେଜିବ। ନାହିଁ ଗୋଟେ ଇଏ। ସେମାନେ ତେଜିଛନ୍ତି ବୋଲି ତାଙ୍କୁ ମନ୍ଦିର ପ୍ରତିଷ୍ଠା କରି ପାଚିରେ ବୁଲେଇ ଗଛ ତଗାଇପ ପାଣି ଫାଣି ଇଏ କରି ପାଣି ଟ୍ୟାପ ଲଗେଇ ଟାଙ୍କି ଫ ଲଗେଇ ଭଲ କରୁଛନ୍ତି।
ହଁ ଆମ ଗାଁ ମନ୍ଦିର
ସେଇଟା ବେଶୀ ଖୁସି ଲାଗେ ପାଣି ସୁବିଧା ଟା ଅଛି। ଛି।
ହଁ ଆମର ସେ ଯୋଉ ଖୋଳୁଥିଲେ ପାଣି ଟାଙ୍କି ଯୋଉ ଆସିଥିଲା ସେ ପାଣି ବାହାରିଲା ନା ବାହାରିଲାନି?
ପାଣି ବାହାରିଲା ସେ କଣ ତାର ପକେଇକି ଯାଇଛନ୍ତି ଅଫିସରେ ଆସିନାହାନ୍ତି କଣ ଆଇଲେ କଣ କରିବେ ଆଉ।
ଦି ଦିନ ହେଲା ଏ କଣ ଖୋଳିଲା ମୁଁ ଭାବିଲି ପୂର୍ବ ଥରେ ତ ଥରେ ଆସିଥିଲେ ଆଉ ଖୋଜିଲେ ଏତେ କାଇଁ କିଛି ପାଣି ବାହାରିଲା।
। ଏଠ ମ କଥା ହଉଚେ । ହ୍ୟାଲୋ ହଁ। ସେ ଜ ଜନ୍ନ କର ପରେଖି ଦେଖାସୁ । ହ୍ୟାଲୋ ହ୍ୟାଲୋ।
ହଁ ମୋ କଥା ସୁବୁଛି ନା?
ହଁ ଭାଇ ଶୁଭୁଛି ଭାଇ ତମ ଆଡେ ଜନ୍ନ ଦେଖାଯାଉଛି?
ନାଇଁରେ ଏପଟେ ବର୍ଷା ହଉଥିଲା ନା ବାଦଲ ପୁରା ଘୋଡ ହେଇଯାଇଛି।
ଆ ଆମ ଆ ଆମେ ତୁ ସେଆ ହେଲାଣି ଆଉ।
ବର୍ଷା ଉଠଲାଣି କି?
ବର୍ଷା କୁଆଳ କିଛି ଉଠେଇନି କିନ୍ତୁ ସ ଆକାଶ ରାସ୍ତେ କିଛି ଜଣା ପଡ଼ୁନି ବର୍ଷା ବର୍ଷା କିଛି ନାହି ଆକାଶ ନିର୍ମଳ ହଉଛି ବାଦ କୁଆ ଆ ଢାଙ୍ଗି ଦେଇଛି ଆଉ।
ବର୍ଷା ଦିନ କୁଆଡେ ବୁଲିଗଲେ ଭଲ ହବ କହିଲୁ କୋଉ ଜାଗା ଟା ଭଲ।
ବର୍ଷା ଦନି ବର୍ଷା ଦିନେ ସବୁ ବା ଯିବନି।
କୋଉ ତ ଜାଗା ଥିବ ବର୍ଷା ଦିନ ବୁ ଯଉ ସବୁ ମାନେ ଜଳପ୍ରପାତ ଅଛି ନା ସେଇଟା ଭଲ ଥିବ।
ପଦ ଏ ପାଖରେ କୋଉ ଜଳପ୍ରପାତ ଅଛି?
ଯଦି କିଛି ଥିବ ସେଇଟା ଭଲ ବର୍ଷ ସେଦିନେ ବହୁତ ଅଧିକ ପାଣି ଥିବ ନା ଭଲ
ହଁ ଯେଉଗଡ଼ା କହିଲେ ସେଇଟା ଠିକ ଅଛି। ଏ ସଜନା ଛୁଇଁ ନା ମିଳୁଚ।
ତ ଜାଣେିନି ଏପଟେ ତ ବାରମାସୀ ସଜନା ଛୁଇଁ ଗଛ ଲାଗିଛି ବୋଧେ ଏପଟେ ଏବେ ତ ମିଳୁନି କିନ୍ତୁ ସଜନା ଛୁଇଁଟା ଜାଣିଛ ନା ଦେହ ପାଇଁ ବହୁତ ଭଲ।
ହଁ।
ତାକୁ ମାନେ ମେ ଯେତେ ସବୁ ପନିପରିବା ଅଛି ସବୁଠୁ ଅଧିକ ମତେ ଲାଗେ ମାନେ ଭିଟାମନ୍ ମାନେ ଜୈବ ସାର ବହୁତ ପ୍ରକାର ସାର ମାନେ ସବୁ ପ୍ରକାର ମାନେ
ସେଇ ସେଇ ସଜଂଶରେ ଅଛି। ଅ
ଲୋକ ତାକୁ ବହୁତ ଅଣଦେଖା କରୁଛନ୍ତି ସତ କିନ୍ତୁ ମାନେ ସେ ବହୁତ ଭଲ ହେଇଯଏ ଆଉ ଏବେ ଲୋକ ତ ବହୁତ ଚାଷ କଲେଣି ସଜନଛୁଇଁ ବେପାର ଉଦ୍ଦେଶ୍ୟରେ
ହଁ ନିହାନ୍ତେ ଭଲ ଲାଭ ବି ଏଥିରେ
ହଁ। ହ।
ହୁଁ। ଭାଇ ଏ ସବୁ ପିଲାଙ୍କର ବହି କଣ ଭୁଲ ହେଇଛି କାଳେ
ଆମ ତ ଶିକ୍ଷାମନ୍ତ୍ରୀ ଏଇଭଳିଆ ଆମ ରାଜ୍ୟର ଶିକ୍ଷାମନ୍ତ୍ରୀ କିଏ ଅଛି କଲେ।
ଏ ନିତ୍ୟାନନ୍ଦ ଗଣ୍ଡ ଏ ଫି ଏସ୍ଟି
ସେ କଣ କରେ ଲୋକଟା
ଏତେ ଦ ମୁଁ ଜାଣରେ କୁଆଡ଼େ ଆସିୁଣରେ
ହଁ ମାନେ କଣ ଲୋକ କ ଆମକୁ ଦେଶ ଦେଇ ଦେଇେଇକି ବସି ପାରିଲେ ବେଳେବେଳେ ଭାବିବେ
ଆ ସମୟ ଆସ ଦେଶ ବିକି ଦେଇ ସବୁ ପଳେଇବେ କି ନଛି
ସେ ମାନେ ମୁଖ୍ୟ ଇଏରେ ଏ ଭଳିଆ କହିଛନ୍ତି ଡାକ୍ତରୀ ପରୀକ୍ଷା ପାଇଁ ଯିଏ ପରୀକ୍ଷା ଦେଇଥିଲେ ତାଙ୍କର ମାନେ ଇଏ ପ୍ରଶ୍ନ ଉତ୍ତର ଇଏ ଆଗରୁ ମାନେ ଲୋକଙ୍କୁ ଜଣାପଡ଼ିଯାଇଥିଲା। ତାପ ସବୁବେଳେ ମାନେ କୋଶ୍ଚିନ ପେପର ମାନେ ଇଏ ହେଇଯାଏ। ପ୍ରଶ୍ନ ମ ଏଇଥର ଜଣାପଡ଼େ ହଁ ଜଣାପଡ଼ିଲା ଆଉ
ଆଜା ପୂର୍ବ ସରକାର ଭଲ ଥିଲା କି ଖରାପ କରୁନଥିଲା ତା ଟାଇ ତା ସମୟରେ ସେ ମା କଲେ ଯୋଉ ଦି ତିନିଟା ଭଲ ଖୋଲିଛି।
କେଉଁ ଗୋଟେ
ଇା ପୂର୍ବ ସରକାର ଯୋଉ ଥିଲେ। ମେଣ୍ଟ କ ମେଣ୍ ଭଲ ରୁମ୍ କରିଚି ଆଉ ମନ୍ଦ୍ ଗାଁ ରେ ମନ୍ଦିର ଫନ୍ଦିର କରିଚି ଆଉ ସ୍କୁଲ୍ ବି ଭଲ ରେପ୍ୟାରିଙ୍ଗ୍ କରିଥିଲା। ସବୁ କରିଥିଲା କିଛି। କିନ୍ତୁ ସେ ଥିଲେ ସେ ହେନେ ଏକ ନମ୍ବର ୱାଲ୍ଡ ରେ ଏକ ନମ୍ବର କହିବାକୁ ଗଲେ। ସେ ହେବେ ଏକ ନମ୍ ୱାନ୍ ଟପ୍ ହିଁ ରହିବେ ଭାରତରେ କିଏଦେ।
ଯେତେବେଳେ ଏଇଭଳିଆ ହୋଉଚି ଦେଖିଲେ ତ ଲାଗୁଚି କୋଉଠି ନା କୋଉଠି ନାଇଁ ହେଲେ କଣ କରିବା? ଭଗବାନଙ୍କ ଇଏ ଆମେ ଯଦି
ବେବସ୍ଥା ଭଲ ନାହିଁ ହେଲା ଶାସନ ବେବସ୍ଥା।
ହଁ
ଆଉ ଗୋଟେ ଯୋଉ ସରକାର ଯୋଉ ନିୟମ ବାହାର କରିଛନ୍ତି ବାପା ଯୋଉ ଚାକିରି କରିବ ସେଇ ସମୟରେ ଯୋ ମରିଯିବ ତା ପୁଅ କୁ ଚାକିରି ମିଳେ ଏ କିଏ ବି କରିଛି କହନା?
ଏଇଟା ବହୁତ ବୋଲ ଦି ହଁ ଏଇଟା ବହୁତ ଭୁଲ ଇଏ ଏଇଟା ତା ପରିବର୍ତ୍ତନ ଆସିବା ନିହାତି ଦର ତାହାଲେ ମୋତେ ଆଶା ଅଛି କି ଗୋଟେ ଦିନ ସରକାର ଆଗରୁ ଯେମିତି ଥିଲା ବାପାଙ୍କ ଚାକିରି ପୁଅ କରିବ ପୁଅ ଚାକିରି ପୁଣି ପୁଅ କରିବ ସେଇଟା ବନ୍ଦ କଲା ବହୁତ ତାକୁ ସ୍ଵାଗତ ଯୋଗ୍ୟ। ଆଉ ଏଇଟା ବି ଗୋଟେ ଜିନିଷ ଅଛି ଯୋଉଟା ବି ସେ ଛେ-ବନ୍ଦ କରିବା ଦରକାର। ବାପାଙ୍କର କିଛି ହେଲା ତ ପଇସା ତାକୁ ଦିଆଯାଉ। ଏ ବାପାଙ୍କ ଚାକିରି ପଇସା ମିଳିବ ପ୍ଲସ୍ ବାପାଙ୍କ ଚାକିରି ପୁଅ କରିବ ଏଇଟା ଭୁଲ୍।
ଓକେ, ଆଉ ଏ ଅହୋ ଶିକ୍ଷା ମନ୍ତ୍ରୀ କୁ ଦଶ ପ ଦଶ ସୋ ତେବେ ମାରି ଆସେ। ପଢି ଆସେନି ଏମିତି ଶିକ୍ଷା ମନ୍ତ୍ରୀ ଦେଶର ଭବିଷ୍ୟତ ଯାହା ହବ।
ହଉ ହଉ ମୁଁ ରଖୁଚି ଆଁ?
ହଁ ଭାଈ ଉଁ, ଶୁଭରାତ୍ରି।
ଶୁଭ ରାତ୍ରି।
ଶୋଇପଡ଼ିବ? ପୁ